ହୁଁ ।
ହାଲୋ।
ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କଣ କରୁଥିଲେ?
ଏବେ ବସଚୁ। ଏବେ ଟିକେ ଫାଙ୍କା ଅଛି ବୋଲି ବସିଥିଲି ଟିକେ।
ଓ ହୋ।
ହାଲୋ।
ଆଉ ଆଜି କଣ ଠାକୁର ଫାକୁର ପୂଜା କରିସାଇଲେଣି ନା କରିନାହାନ୍ତି?
ନାଇଁ ଏବେ ମୁଁ ଅଛି ବାହା ଦୋକାନରେ ଅଛି ତ ଗାଧେଇନି ଗାଧେଇ ଗାଧେଇଲେ ଠାକୁର ପୂଜା କରିବି। ଛୁଆ ଟିଉସନ୍ ଆସୁଚନ୍ତି ନା ତାଙ୍କ ପାଖରେ ଆଜ୍ଞା । ହଁ ସେଠି ଦୋକାନ ର ଅଛୁ। ଆଜ୍ଞା। ଏମିତି ଛୋଟ ମୋଟ ଗୋଟେ ଦୋକାନ ଟେ ଦେଇଛି ଆଉ।
ଯା ହଉ ଗୁଡ଼୍ ଜବ୍।
ଆଜ୍ଞ।
ଆଉ ଭଲ କାମ କଣ ଛୋଟ ଛୋ କାମକୁ କେବେ ମାନେ ଛୋଟ କରନ୍ତୁନି ହେଲା।
ଆଜ୍ଞା।
କାମ ହିଁ ଆମକୁ ମାନେ ଜୀବନର ଇଏ ମାନେ ସବୁ ସମସ୍ୟାର ସମାଧାନ ଟା ସେଇ କାମ। ହିଁ ଦଉଛି।
ଆଜ୍ଞା।
ଆଉ କେବେ କାମକୁ ଛୋଟ ଭାବିବେନି। ସେ ଛୋଟ ଦୋକାନଟେ ହଉ ବରଂ ତମକୁ ଖାଇବା ପାଇଁ ଦାନା ଗଣ୍ଡେ ଦଉଛି ନା।
ଆଜ୍ଞା।
ଆଉ କଣ ରୋଷେଇ ବାସ ତ ସବୁ ଶିଖିଛନ୍ତି।
ରୋଷେଇ ସବୁ ଭାତ ଡାଲି ତରକାରୀ ମାଛ ମାଂସ ସବୁ ଆଉ।
ଆଛା ଦେଖିଆ କହିଲ ମାଛ ଟା କେମିତି ମାନେ ତରକାରୀ କରାଯାଏ।
ମାଛକୁ ଆଗେ ଛାଙ୍କିବ ଛାଙ୍କି ଦେଇ ସାରିକି ତାକୁ ମସଲା ବେଶୀ
ମାନେ ତାକୁ ତାକୁ କିଛି କଟା କଟାକଟି କରିବନି ସେମିତି ଛାକି ଦବ? ମଲି କିଛି କଟାକଟି କରିିବନି ଡାଇରେ
ନା ନା ନା କଟା ହେଇକି ସେପଟରୁ ଆସେ ଆମେ ତ କାଟି ଶିଖୁ ନୁ ସେ ତ ଯୋଉଠୁ କିଣନ୍ତି ସେଠି କାଟି ଆଣନ୍ତି ଆଉ ଘରେ ତାକୁ ପରିଷ୍କାର କରିକି ଧୋଇ ଦଉ କାତି ଫାତି ଲାଗିଥାଏ ନା ତାକୁ ଧୁଆ ଧୋଇ କରି ଉଁ ଧୋଇ ଦେଇକି ତାକୁ ହଳଦୀ ଲୁଣ ଗୋଳେଇ ଦେଇ କି ରଖିଦଉ ରଖିଦଉ ତାପରେ କାମ ସଇଲେ ତାକୁ ତେଲ କଡ଼େଇ ଚୁହ୍ଲୀ ଲଗେବୁ ଚୁ ଚୁହ୍ଲୀରେ ହିଁ ରୋଷେଇ ହୁଏ। ଚୁହ୍ଲୀ ଲଗେଇକି ତାକୁ ତେଲ ତାକୁ ଛାଙ୍କି କରିକି ମସଲା ଦ ଯୋଉ ମସଲା ଅଦା ମସଲା ପିଆଜ ର ମସଲା ଦେଲେ ହେଲେ ଚଳିବ
ହୁଁ।
ଜିରା ସ ବେଶୀ ଜି ଏଇଠି ସୋରିଷ ବେସରଟା
ହୁଁ ନା ମାଛର ତ ସୋରିଷ ବେସର ଦିଅନ୍ତୁ।
ସୋରିଷ ବେସର ଟା।
ହୁଁ। ତାପରେ ମସଲା ଦେଇ ସାରିକି ଖାଇଦବ।
ନାଇଁ ମସଲା ଦେଇ ସାରିକି ତା ପାଣି ଦେଇ ଫୁଟେଇଦବୁ ଫୁଟେଇ ସାଇଲା ପରେ ସେ ଫୁଟି ସାରିଲା ପରେ କିଛି ସମୟ ଫୁଟିବ ତାପରେ ମାଛ ପକେଇଦବ ମାଛ ପକ ପକେଇ ସାରିଲେ ମାଛ ଟିକେ ବି ଫୁଟିବ ତା ସେଇଠି ଅଳ୍ପ ଆଞ୍ଚ ରେ ଢଙ୍କେଇଦବ ଢଙ୍କେଇ ସାରିକି କି ସମୟ ଯାଇଥିବ ତାପରେ ଟିକେ ଗରମ ମସଲା ପକେଇ ତାକୁ ଓ ଓ୍ଲାଇ ଦ ଉ ଅ
ହୁଁ।
ହୁଁ।
ଆଚ୍ଛା ଯୋଉ ଆମର ଜାଣିଛ ନା ମାନେ ଓଡିଶା ମାନେ ଆମର ଚାରି ଧାମରୁ ଆମେ ଗୋଟିଏ ଧାମରେ ଅଛନ୍ତି ହେଲା କିି ହ୍ୟାଲୋ। ହ୍ୟାଲୋ। କହିଲ ଆମେ ଚାରି ଧାମରୁ ଗୋଟିଏ ଧାମ ଚାରି ଧାମରୁ ଗୋଟିଏ ଧାମରେ ଆମେ ଅଛନ୍ତି ପୁରୀ ଧାମ କେବେ ଯାଇଛନ୍ତି ନା ସେଠିକି?
ପୁରୀ ହଁ ଯାଇଥିଲି ମାନେ ଛୋଟ ଥିଲା ଅବସ୍ଥାରେ ଯାହା ବଡ ହେଲା ଆଉ ଯାଇନି।
ଆପଣ ଆପଣ ମ୍ୟାରେଜ କରୁଛନ୍ତି ନାଇଁ କି?
ଆଉ ସେମିତି ସୁବିଧା ହେଇନି ଯା
ବେ ଆପଣ ମ୍ୟାରେଜ କରିଛନ୍ତି ନା କରିନାହାନ୍ତି?
ମ୍ୟାରେଜ ହିଁ କରିଛି ଆଜ୍ଞା। ମ୍ୟାରେଜ ହେଇଛି।
ଆଉ ଯାଇନା ଯାଇନାହାନ୍ତି କଣ ପାଇଁ ପୁରୀ?
ସେମିତି କିଛି ହେଇନି ପଢି଼ନି ଆଉ ଯାଇନୁ ତ ଯାଇନ ଆଉ। ମ୍ୟାରେଜ ହେଲା ଭିତରେ ଆଉ ଯାଇନି।
ଆଉ ଆପଣଙ୍କୁ ପୁରୀ ଯିବାକୁ ଭଲ ଲାଗେନି କି?
ଭଲ ଲାଗେ ସେମିତି କଷ୍ଟ ହେଇନି ପାଖରେ ବାଲାନ୍ସ ହିଁ ଦରକାର ଯିବା ପାଇଁ। ବାଲାନ୍ସ ସେତିକି ହେଇନି ବୋଲିି ଯାଇନୁ ତାପରେ ଏବେ ବି ଶଶୁର ମରିଛନ୍ତି ତାଙ୍କର ବି ବର୍ଷିକିଆ ଯାଇନି। ମାନେ ଏଠି ଆସିଲା ତା ପରେ ବହୁତ ପ୍ରୋବ୍ଲେମ୍ ସବୁବେଳେ ପଡ଼ିଗଲା ଆସିଲା ପରେ ସାଙ୍ଗେ ସାଙ୍ଗେ ମାନେ ବୁଢୀ ମା ଜଣେ ମଲେ ତାଙ୍କ ବର୍ଷିକିଆ ନ ଗଲେ ଆଉ ଆମେ ଯିବୁ କି ମନ୍ଦିର ସେଟା ଗଲା ତା ପଛେ ତାଙ୍କ ବର୍ଷିକିଆ ଯାଇଛି କି ନାଇଁ ତାଙ୍କ ପଛେ ପଛେ ଶାଶୁ ମା ମଲେ ସେଏଟା ସେମିତି ସିଏ ବର୍ଷେ ଗଲା ହାରିି କିଛି ଦିନ ଯାଇଛି ତା ତା ପରେ ଆଉ ସେମିତି ଆଉ ସୁବିଧା ହେଇନି ଯାଇନୁ ତାପରେ ଏବେ ହିଁ ଶଶୁର ମରିଛନ୍ତି ବି ତାଙ୍କର ବର୍ଷି ଗାଏନି ଏଇ ଛଅ ମାସ ହେଲା ମରିଛନ୍ତି ଶଶୁର। ତାଙ୍କର ବି ବର୍ଷିକିଆ ଯାଇନି।
ଆଉ। ଆପଣ ଘଟଗାଁ? କୁଆଡେ ଯାଇଛୁ ତୀର୍ଥ ଜାଗା?
ହଁ ଘଟଗାଁ ଯାଇଛି ଏବେ ଆସିଲା ପରେ ଏଠୁ ଦି ଥର ହିଁ ଘଟଗାଁ ଯାଇଛି।
ଆଚ୍ଛା ଘଟଗାଁ ଯୋଉ ଯାଇଛନ୍ତି କେମିତି କଣ ଗଲେ? କଣ ମାନେ ଇଏ ଟିକେ କହିଲେ?
ଘଟଗାଁ ଯାଇଥିଲି ଏଠି ଯୋଉ ଅଟୋ କରିଥିଲେ ଆମର ସେଇ ସାହିରୁ ପାଞ୍ଚ ଛ ଛ ଜଣ ମିଶିକି ଏମିତି ସବୁ ଯାଇଥିଲୁ।
ହୁଁ।
ଅଟୋ କରି ଯାଇକି ସେଠି ଗାଡି ରଖିଲୁ ଭୋଗ ଭୋଗ କିଣିଲୁ ଟିକେଟ କଲୁ। ସେ ଲାଇନ ରେ ଠିଆ ହେଲୁ। ଲାଇନରେ ଠିଆ ହେକି ଗଲୁ ସେଠି ସିରିଏଲ ନମ୍ବର କଲୁ ମୋବାଇଲ ସେଠି ତ ଆଲାଉ ନାହିଁ ଭିତରକୁ ଆଲାଉ କରନ୍ତି ସେଠି ମୋବାଇଲ ରଖିବା ପାଇଁ ହିଁ ତାଙ୍କ ଙ୍କର ଅଛି ସେଠି ମୋବାଇଲ ସେମାନେ ରଖି ଦିଅନ୍ତି।
ହଁ।
ତାପରେ ଭିତରକୁ ଗଲୁ ଲାଇନ ଠିଆଲୁ ମାନେ ଠିଆଇକି ଦର୍ଶନ କରିକି ଆସିଲୁ।
ହଁ ସେଠି ଖାଇକି ଆସିଲା ପରେ ହୋଟେଲ ରେ ଖାଇଲୁ।
ଏ ଖିଆ ପିଆ ଟା ଆପଣ କୋଉଠି କଲେ ମନ୍ଦିର ଭିତରେ କଲେ କି ମନ୍ଦିର
ନା ନା ମନ୍ଦିର ମନ୍ଦିର ଭିତରେ ନୁହେଁ ଆମେ ପଳେଇ ଆସିଲୁ ସେମାନେ କେହି ରାଜି ହେଲେଣିି ମନ୍ଦିର ବାହାରେ ହିଁ ଗୋ ଗୋଟେ ପାଖ ହୋଟେଲ ରେ ହିଁ ଖାଇଲୁ।
ଆରେ ମନ୍ଦିର ଭିତରେ ଭଲ ଖାଦ୍ୟ ଦିଆହଉଛି ହେଲା କିି।
ସେଠି ସେମାନେ ରାଜି ହେଲେନି କେ
ଶୁଣ ଆପଣଙ୍କୁ ମିଳିଯିବ ଅରୁଆ ଅନ୍ନ ଡାଲମା ଖଟା ତାପରେ ବା ଶୁଣ ପାସ୍ ତାପରେ ଆମର ଯୋଉ କାନିକା ଖେଚଡି ଯୋଉଟା କହଣ ଖେଚଡି ଏମିତିକ ସ ଟଙ୍କାରେ ଆପଣଙ୍କୁ ଏଠି ଖାଇବା ମିଳିଯିବ। ଆରାମ ସେ ଖାଇଦେବେ ଆଉ ଏଭଳିଆ ମଉକା ଛଡା ଗଲ ନା ତମେ।
ଆଜ୍ଞା।
ଆଉ କୁଆଡେ ଯାଇଛନ୍ତି?
ସେତିକି ଆଉ ଯାଇନି ସେ ସେଇ ଘଟଗାଁ ହିଁ ଖାଲି ଯାଇଛି ଆଉ ଏପଟରୁ ଆସିଲା ଭିତରେ ଆଉ କୁଆଡ଼େ ଯାଇନି।
ବିରଜା ବିରଜା ଯାଇଛ ଯାଜପୁରରୁୁ
ନା ନା ମୁଁ ବିରଜା ମନ୍ଦିର କେବେ ଦେଖିନି।
ଆପଣଙ୍କର ଏରିଆ ଟା କୋଉ ଏରିଆ?
ଆମର ଏଟା କେଉଁଝର।
ଆଉ ବ ଯାଜପୁର କେବେ ଆସୁନାହାନ୍ତି ଟାଉନ ବିରଜା କ୍ଷେତ୍ର ଦଖିବା ପାଈଁ।
ଯାଜପୁର ର ହିଁ ଯାଇଛି କିନ୍ତୁ ମନ୍ଦିର ସେ ବିରଜା ମନ୍ଦିର ହିଁ ଦେଖିନି କେବେ।
ଆଉ ସେ ଘଟଗାଁ ରୁ ଅଳ୍ପ ବାଟ ଗୋଟେ ଅଛି
ଭୀମକୁଣ୍ଡ ହଁ ଶୁଣିଛି କେବେ ଯାଇନି ବି ସେଠ ଏଠିବି କେବେ ଯାଇନି । ନା
ତ ଏଇଭଳିଆ ଜାଗା ମାନଙ୍କୁ ଯିବା ଦରକାର ନା ମାନେ ଯାଇ ଗଲେ ସେଠୁ ଖୁସି ଟା ମାନେ ଆପଣଙ୍କର ଯୋଉ ଖୁସି ଅନୁଭବ ଟା ସେଇଠୁ ପାଇବ ନା।
ଆଜ୍ଞା ନା ବୁଲିବାକୁ ତ ସବୁଥିରେ ବୁଲିବାକୁ ହିଁ ମନ ଅଛି ମେନ୍ ବାଲାନ୍ସ ଦରକାର ଅ ଦରକାର ହିଁ ପାଖରେ।
ଆରେ ଭାଇ ଅର୍ଥ ଅର୍ଥ ଦରକାର ମାନ ମାନେ ବେକାର ଖର୍ଚ୍ଚ ନ କରି ମୁଁ ସେ ବେକାର ଖର୍ଚ୍ଚ ଟାକୁ ବଞ୍ଚେଇଲେ ଅର୍ଥ ଟା ସେବ ହବ ନା।
ଆଜ୍ଞା।
ମୁଁ ମୋ ସ୍ଵାମୀ ସହିତ ଯିବି। କି ମୁଁ ମୋ ୱାଇଫ ସହିତ ଯିବି ବୁଲିବା ପାଇଁ ସେଇଟା କଣ ବେକାର ଖର୍ଚ୍ଚ ହେଇଯିବ କି?
ନା।
ଆଉ ତାହଲେ ତ ବେକାର ଖର୍ଚ୍ଚ କଉରା? ଏଇ ଯୋଉଟା ଆମେ ମ ମଗେଇ ଦଉଛନ୍ତି ଗୋଟେ ଇଆଡୁ ସିଆଡୁ କଣ ଜିନିଷ ମଗେଇଦବା ଏଇରା ବେକାର ଖର୍ଚ୍ଚ।
ନା ସେମିତି ନୁହେଁ କିନ୍ତୁ ଏପ ଆମର ଉ ହଜବେଣ୍ଡଙ୍କର ଏତେ ଉ ରୋଜଗାର କମ ବହୁତ ତାପରେ ଆମେ ଏବେ ହିଁ ଦୋକାନ ଟା ଜଷ୍ଟ ଆରମ୍ଭ କରୁଛୁ। ଆଉ ସେମିତି କି କିଛି ଏତେ ବାଲାନ୍ସ ନାହିଁ ଯେ ବାଜ୍ୟ ଖର୍ଚ୍ଚ କରିବା ପାଇଁ ଇଏନୁହେକି ଯିବା ପାଇଁ ନୁ ମନ ନୁହ ମନଅଛି ସବୁଠି ଯାହାହେ ସେମିତି ବାଲାନ୍ସ ଇ ପାଖରେ ଥିବ ଆଁ ତୁ ନିଜର ଗାଡି଼ ନାହିଁ ପୁଣି ଗାଡି ଟେ ଭଡା କରିକି ଗାଡି଼ର କି ଦେ ଇଏଟା ଦେଇ ପାରିକି ସେ ଯାଇ ପାରିଲେ ସେ ଭଡା ଟା ନା ତାପରେ ଭଡା଼ ଦେଇକି ତାପରେ ବାଲାନ୍ସ ପାଖରେ ରଖିକି ହୁଁ।
ତୁମର ପର୍ସନାଲ ବାଇକ୍ ନାଇଁ କି?
ନା ନା
ପର୍ସନାଲ ବାଇକ୍ ନାହିଁ।
ନା-
ଆଉ କିସ୍ତିର ଗୋଟେ ପର୍ସନାଲ ବାଇକ୍ ଫାଇକି ଆଣୁନ।
ଆଣିନୁ ଦେଖିବା ଚେଷ୍ଟା କରୁଛୁ ଆଣିବୁ ବୋଲି ଆଉ।
ହ ହଉ ତାହାଲେ ଠିକ ମୁଁ କହି ଉ ମାନେ କୋଶ୍ଚିନ୍ ପଚାରିଥିବାରୁ ଭଲ ଆନ୍ସର ଦେଇଥିବାରୁ ଥାନ୍କ ୟୁ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା।